ଆପଣ ଶୁଣି ପାରୁଛନ୍ତି।
ଏ ହଁ ନିଶ୍ଚ ହଁ ହଁ। ଶୁଭ ସକାଳ ଶୁଭ ସକାଳ। ଆଉ କଣ କରୁଛନ୍ତି?
ଆପଣ ସ୍ନାନ ସାରିଲେ। ସ୍ନାନ ସାରିଲେଣି।
କଣ କରୁଛୁ? ସ୍ନାନ ସାରି ସକାଳ ଉଁ ଜଳଖିଆ ଖାଇ ଏବେ ଘରେ ଅଛି। ଟିକେ ବଷ୍
ଆଜ୍ଞା।
ବଷ୍ ମେଘ ହଉଛି ତ ବର୍ଷା ହଉଛି ତ ସେଥିପାଇଁ ଘରେ ଅଛି। ଦୋକାନକୁ ଆଜି ଯାଇନି।
ଦୁଇ ଦିନି ହବ ଆଜ୍ଞା ଦୁଇ ଦିନ ହବ ଲଗାତ୍ ବର୍ଷା ଏଇଠି ବୃଷ୍ଟିପାତ ହଉଛି। ଦୁଇ ଦିନି ହବ ଲଗାତାର ବୃଷ୍ ବୃଷ୍ଟିପାତ ହଉଛି। ମୁଁ ସ୍ନାନ ସାରି ପୂଜା କରୁଚି ଠାକୁରଙ୍କୁ।
ଆ ବଢ଼ିଆ କଥା ସବୁଦିନ ଏମିତି ସକାଳୁ ସ୍ନାନ ସାରି ପୂଜା କର।
ଆଜ୍ଞା ସବୁଦିନ ସକାଳୁ ସ୍ନାନ ସାରି ପୂଜାର୍ଚ୍ଚନା କରେ।
ଓଃ ଆଚ୍ଛା। ଆଉ ଫୋନ କରିଥିଲେ। କଣ କୁହନ୍ତୁ?
ଆପଣ କୁହନ୍ତୁ କଣ? ଆଉ ଆପଣଙ୍କ ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି।
ହଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଏ ଟିକେ ସାନ ବୋଉଙ୍କ ଦେହ ଟିକେ ଖରାପ ହେଇଯାଇଚି ତ ବୋଉଙ୍କ ଦେହ। ହଁ ତାଙ୍କୁ ସରକାରୀ ଡାକ୍ତରଖାନା ନେଇ ଚିକିତ୍ସା କରି। ଏଇ ଘରେ ଅଛନ୍ତି ଏବେ ଡକ୍ଟରକୁ ନହେନେ ଡାକ୍ ଡ଼ାକ୍ତରଙ୍କ ପରାମର୍ଶ ଦ୍ଵାରା ଅଛନ୍ତି। ଚିକିତ୍ସିତ ଚିକିତ୍ସା ଅଛନ୍ତି ଆଉ।
ଆଜ୍ଞା
ଆଉ ତମର ପାଠ ପଢ଼ା ସରିଲାଣି।
ଆଜ୍ଞା ପାଠ ପଢ଼ା ଚାଲିଚି ଯୁକ୍ତ ଦୁଇ ପଢୁଛି ଏବେ ମୁଁ।
ହୁଁ
ଆପଣଙ୍କୁ ମୋର ଗୋଟେ ପ୍ରଶ୍ନ ଥିଲା। ଆପଣ କୁହନ୍ତୁ। ଏ ଏ ଏବେ ତ ସମସ୍ତେ ଜଙ୍ଗଲ କାଟି ଦଉଚନ୍ତି। ମାନେ ବନ୍ୟଜନ୍ତୁ ମାନେ ଗାଁ ଗହଳିରେ ବି ସବୁଠି ବୁଲୁଛନ୍ତି ଆସିକି।
ଲୋକମାନଙ୍କୁ ଲୋକମାନଙ୍କୁ ବି ରହିବାରେ ଅସୁବିଧା ହେଉଚି। କିନ୍ତୁ ଲୋକମାନେ କଣ ପାଇଁ ସେ ଭୁଲଟା କରୁଛନ୍ତି। ବୃକ୍ଷରୋପଣ କରୁଛନ୍ତି। ବଣ ଜଙ୍ଗଲ କାଟି ଦଉଚନ୍ତି।
ଉଁ ସମସ୍ତେ ଲୋକ ବି ବୁଝିପାରୁନାହାନ୍ତି ଏଇ ଯୋଉ ମାନେ ଅଧିକ ବୃଷ୍ଟିପାତ ହଉଚି। ଅଧିକ ଗରମ ହଉଚି। ଆମର ଯେତେ ଯେ ଅଧିକା ବୃକ୍ଷ କାଟି ଦଉଚନ୍ତି। ସେ ଏଥିପାଇଁ ୟାର ପରିଣାମଟା ଆମେ ଲୋକମାନେ ସମସ୍ତେ ଭୋଗୁଛେ।
ଆଜ୍ଞା।
ଏମିତିକିି ଆମର ଅଧିକା ବୃଷ୍ଟିପାତ ହବାର ବି କାରଣ ଜଳବାୟୁ ଶୁଷ୍କ ହେଇକି ଆମର ଅଧିକା ଗରମ ହେଲା ଠାରୁ ଆମର ଯୋଉ ନଦୀ ନଦୀ ପୋଖରୀରୁ ସବୁ ପାଣି ଶୁଷ୍କ ହେଇକି ବାଷ୍ପ ଆକାରରେ ଉଠିକି ଆକାଶରେ ମେଘାଛିନ୍ନ ରହୁଚି ଯାହା ଦ୍ଵାରା କି ବୃଷ୍ଟିପାତ ଅଧିକା ହଉଚି। ଆଉ ବି ଆମକୁ ଗରମ ବି ଅଧିକା ଲାଗୁଚି ବୃଷ୍ଟିପାତ ବି ହଉଛି ଦେଖ ଏବେ ବି ଦୁଇ ଦିନ ହେଲା ବୃଷ୍ଟିପାତ ଅତ୍ୟାଧିକ ହଉଚି କିନ୍ତୁ ବି ଗରମ ଗୁଳୁଗୁଳି ବି ବି ଅତ୍ୟାଧିକ ହଉଚି।
ହଁ
ଦେଖ ଇଏ ସବୁ ଦିନିଷ କଣ ସବୁ ଦିନିଷ ଆଗରୁ ସମୋନ୍ବରେ ଚାଲେ। ସମ ସମର୍ଥିତ ୱେରେ ଚାଲେ। ଯେମିତିକି ଆମର ଗଛ ଦ୍ଵାରା ଆମେ ଗଛ ଦ୍ଵାରା ଆମେ କଣ ପାଉ ଅମ୍ଳଜାନ। ପାଉ ହଁ ଆମେ ଅମ୍ଳଜାନ ଯେତଳେ ପାଉ ଆମର ସେ ଗ୍ରହଣ କରିକି ଆମ ଅମ୍ଳଜାନ ଦିଏ ଗଛ ଆମକୁ ବଞ୍ଚେଇଛି ଜାଣିବା ଦରକାର ବୃ ବୃକ୍ଷ ଆମକୁ ବଞ୍ଚେଇଚନ୍ତି ଏତେ ବୃକ୍ଷ ଇଏ ମାନେ କାଟି ଦେଉଚନ୍ତି ଜଙ୍ଗଲୁ କାଟି ଦେଉଚନ୍ତି ଜଙ୍ଗଲ ବି କ୍ଷୟ ହେଉଚି। ତା ଦ୍ଵାରା ଆମର ବି ଆମର ଅମ୍ଳଜାନ ବି କମି ଯାଉଚି ପ୍ଲସ ଜୀବଜନ୍ତୁ ମାନଙ୍କୁ ହଇରାଣ ହେଉଚନ୍ତି ସେମାନେ ଯେଉଁ ସେମାନେ ତ ଜଙ୍ଗଲ ଯେ ଜଙ୍ଗଲ ଭିତରେ ରହିବା କଥା ସେମାନେ ଜଙ୍ଗଲ ଯେତେବେଳେ ବୃକ୍ଷ ଆମର କମି ଯାଉଚି ସେତେବେଳକୁ ଧୀରେ ଧୀରେ କଣ ହଉଚି ବାସ୍ ବାହାରକୁ ପଳେଇ ଆସିଲା ଠାରୁ ଆମର ଗାଁରେ ସାହିରେ ପାଖ ଗାଁରେ ପ୍ରବେଶ କରି ଯାଉଚନ୍ତି ପ୍ରବେଶ କରିବା ଦ୍ଵାରା ଦ୍ଵାରା ଗାଁ ରେ ଲୋକମାନଙ୍କର ବୋହୁତ୍ କ୍ଷୟ କ୍ଷତି ହଉଚି। ଲୋକମାନଙ୍କ ଘର ଦ୍ଵାରା ଭାଙ୍ଗି ଦଉଚନ୍ତି ଏଇ ଦିନିଷ ବେଶୀ କରି ତ ଗରିବ ଲୋକ ମାନଙ୍କର ହଉଚି ସାଧାରଣ ସାଧାରଣ ଲୋକମାନଙ୍କର ହଉଚି ଆଉ ବେଶୀ ବଡ଼ ବଡ଼ିଆ ଲୋକଙ୍କର ହଉନି। କି ସହରରେ ଯୋଉମାନେ ଅଛନ୍ତି ସେମାନଙ୍କର କ୍ଷତି ହଉନି। କ୍ଷତି ହଉଚି ସେଇ ସାଧାରଣ ଯୋଉମାନେ ହିଁ ଗଛ ହାଣୁଚନ୍ତି କରୁଛନ୍ତି ସେମାନଙ୍କର ବେଶୀ କ୍ଷତି ହଉଚି। ସେମାନେ ବୁଝିବା କଥା ଯେ ଆମେ ଏ ଦିନିଷ କରିବା ଦ୍ଵାରା ଏଇ ଦିନିଷ ଟା ଆମେ ଆଉ ବୁଝୁଚି ସେଥିପାଇଁ ଲୋକମାନେ ଆଜିକାଲି ମାନୁନାହାନ୍ତି ଏଇଠୁ କରୁନାହାନ୍ତି ଲୋକ ଏତେ ହଇରାଣ ହେଲା ପରେ ବି ବୁଝୁନାହାନ୍ତି ଆଜି ଯାକେ। ତାଙ୍କୁ ନିହାତି ଗୋଟେ ବୁଝେଇବାକୁ ବି ପଡିବ। ସବୁଆଡେ ଏଇ ଦିନିଷ ଟା ଗୋଟେ ଭଲ ଦିନିଷ ଟା ତମେ କହିଲ ଅତି ଉତ୍ତମ କଥାଟି କହିଲ ବୋହୁତ୍ ଛୋଟ ବୟସରୁ ତମେ ବୋହୁତ୍ କମ୍ ବୟସରୁୁ ବୋହୁତ୍ ଦିନିଷ ଶିଖିବାକୁ ଗୋଟେ ଭଲ ଦିନିଷ ବି। ଜାଣିଲ।
ଆଜ୍ଞା।
ଏମିତି ଆଉ ଆମେ ତ କାଲି ମୁଁ ଗୋଟେ ଜାଗାକୁ ଯାଇଥିଲି ରାତିରେ ଟିକେ କାମ ଥିଲା ବିଳମ୍ବିତ ରାତିରେ ଫେରିଲି ଫେରିଲା ବେଳକୁ ସେପଟ ଜଙ୍ଗଲ ଦେଇକି ଫେରିଲି ସେଠି ଗାଁରେ ଲୋ ଓ ମାମୁଁଙ୍କୁ ଦେଢ ଘଣ୍ଟା ଖଣ୍ଡେ ଠିଆ କରିଦେଲି। ଏକ ଘଣ୍ଟା ତିରିଶ ମିନିଟ୍ ମତେ ଥିଆ ଆମକୁ ଥିଆରି କର ମାନେ ଠି ରଖେଇଦେଲେ କି ହାତୀ ଆସିଛି ଏପଟେ ଯାତାୟାତ କର ସେଠି ବି ଜଙ୍ଗଲ ସୁରକ୍ଷା କର୍ମୀ ମାନେ ବି ନିୟୋଜିତ ଥିଲେ। ସେମାନେ ବି ଆମକୁ ଅଟକେଇକି ରଖିଲେ। ଘଣ୍ଟାଇ ଦେଢ଼ ଘଣ୍ଟା ପରେ ଆମକୁ ସିଏ ସେଠୁ ନିଜ ଆଗେ ଆଗେ ପୋଲିସ କି ଲାଲିିବତୀ ଗାଡି ଦ୍ଵାରା ମତେ ଆମକୁ ସେ ଯୋଉ ଉ ଜଙ୍ଗଲର ଉ ପରିସୀମା ଅଛି ସେଟାକୁ ଆମକୁ ଅ ଅତିକ୍ରମ କରାଇ ଛାଡିକି ନିଜେ ଆସିଲେ, ଆଉ କାଲି ହା ହାତୀ କେତୋଟି ଚାରୋଟି ପାଞ୍ଚଟି ହାତୀ ଉଁ ସଂଘବଧ ହେଇ ଆସି ପଳେଇ ଆସିଥିଲେ ରୋଟ ରାସ୍ତା ପାଖକୁ। ରାସ୍ତା ପାଖକୁ ଆସି ସେ ପାଖରେ ଥିବା ଗୋଟେ ଛୋଟିଆ ସାହିଟିକୁ ଦଳି ଚକଟି ଭାଙ୍ଗି ଦେଇଛନ୍ତି ତାଙ୍କର ସେଠି ଉଁ ଯୋଉ କଦଳୀ ପଣସ ଯାହା ସବୁ ବର୍ତ୍ତମାନ ସବୁ ଆମ୍ବ ବର୍ତ୍ତମାନ ଯଉ ଏଇ ସମୟଟା ଚାଲିଛି ନା ମାନେ ମିଠା ଏ ମାନେ ଖାଇବାକୁ ସେମାନେ ପାଉନାହାଁନ୍ତି, ହୁଁ ଏବେ ଫଳ ବି ପୁରା ଚାଲିଛି ଆମ୍ବ ଗଛରେ ହଉ ଏ ଆମ୍ବ ଗଛ ଭାଙ୍ଗି ଏ ରାସ୍ତା କସ୍
ଜାମୁ କୋଳି ଆପଣ ଜାମୁ କୋଳି ଖାଇଛନ୍ତି?
ଜାମୁକୋଳି ତ ଆଗରୁ ଛୁଆ ବେଳେ ଖାଉଥିଲି ଏବେ ଆଉ ଖାଉନି ଏବେ ବଜାରରେ ବି ବିକ୍ରି ହଉଛି ସେଇଗୁଡା ବି ଭଲ ଲାଗୁନାହିଁ।
ଆଜ୍ଞା ପ୍ରାୟତଃ ବି ହଁ ଜାମୁକୋଳି ଗଛ ବି ଆଉ ଦେଖିବାକୁ ମିଳୁନି ଆଉ।
ମାନେ ସେ ଧୀରେ ଧୀରେ ଲୁପ୍ତ ହେଇଗଲାଣି, ଆ ହଁ ଆ ଏଇ ଭଳିଆ ଜିନିଷ ସବୁ ଘଟୁଛି ସେଇଥିପାଇଁ କାଲି ମୁଁ ବିଳମ୍ବିତ ରାତିରେ ଆସିି ପହଞ୍ଚିଲି ସେଇଥିପାଇଁ ବି ଆଜି ବି ବିଳବିତର ପର୍ଯ୍ୟନ୍ତ ବି ଶୋଇଲି ଶୋଇଲା ବେଳକୁ ଆଜି ବର୍ଷା ଯୋଉ ହଉଥିଲା ଆଉ ଯାଇନି ଉଠିକି ଆଉ। ଏଇଥିପାଇଁ ଘରେ ଅଛି ଆଜି ଆଉ।
ଆଜ୍ଞା ଆମର ଏଇ ଘର ପାଖରେ ପଡୋଶୀ ମାନେ ସାହି ସାହିରେ ଘର ପାଖ ହଁ ସିଏ ରୋଷେଇ କରୁଥିଲେ ଚୁଲିରେ
ହୁଁ।
ତ ସେ ଭାତ ରାନ୍ଧୁଥିଲେ ସେ ଭାତ ରାନ୍ଧିଲା ସମୟରେ ସେଇ ଯୋଉ ଭାତ ହାଣ୍ଡିିକି ଉଠେଇକି ନଉଥିଲେ। ସେ ହାଣ୍ଡିଟା ତାଙ୍କ ହାତରୁ ତଳେ ଗଳି ପଡିଲା ଗଳେ ପଡି ଗଳି ପଡିକି ସେ ଛି ଟିକିଲା ଯୋଉ ପେଜ ଆପଣ ଜାଣିିବେ ଭାତର ଯୋଉ ପେଜ ଥାଏ, ସେଇ ପେଜ ଟା ତାଙ୍କ ମୁଁ ମୁହଁରେ ପଡି ଆଉ ତାଙ୍କ ହାତରେ ବି ପଡିଛି, ଗୋଡରେ ବି ପଡି
ଆଉ ଗରମ ପେଜ ପଡି ଫୁଟକା ହେଇଯାଇଥିବ ତାଙ୍କୁ
ଆପଣ କିଛି ଜାଣିଛନ୍ତି ଘରୋଇ ଉପଚାର କୁହନ୍ତୁ।
ଘରେଇ ଉପଚାର କଣ ତାଙ୍କୁ ସଙ୍ଗେ ସଙ୍ଗେ ନେଇ ସେ ଦି ଜାଗାରେ ଆମର ଦାନ୍ତ ମଞ୍ଜନ କିମ୍ବା ତାଙ୍କୁ ଗୋଟେ ଲେପ ଦେଇକି ସେ ଜାଗାକୁ ଥଣ୍ଡା ଆକାରରେ ପ ମାନେ ଥଣ୍ଡାର ଆକାରରେ ଗୋଟେ ଦି ଗୋଟେ ଆମ ଓପର ଗୋଟେ କାମ କରନ୍ତୁ। ହଁ ରନ୍ଧା ନଡିଆ ତେଲ ତ ଯଦି ଘରେ ଅ ଛି ଲଗେଇକି ତାଙ୍କୁ ଲେପ ଗୋଟା ଦେଇଦିଅନ୍ତୁ ଦେଇଦେଲେ ସେଟା ଟିକେ ତାଙ୍କୁ ଯନ୍ତ୍ରଣା କମିବ କମିବା ସହିତ ଧୀରେ ଧୀରେ ଦେଖିବ ତାଙ୍କୁ ଉପଶମ ଲାଗିବ। ଯଦି ଅଧିକ କିଛି ହେଇଥାଏ ତାହେଲେ ଚିକିତ୍ସି ଙ୍କ ପାଖକୁ ଯାଇ ଏଠି ଡାକ୍ତରଖାନାଙ୍କ ପାଖକୁ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଯାହା ଯାହା ଯେମିତି ଦରକାର ସେମିତି କରିବାଟା ନିହା ଦରକାର ଘରୋଇ ଉପଚାର ଘରେଇ ଉପଚାର ତମେ ରନ୍ଧା ନଡିଆ ତେଲ ରାନ୍ଧି ପାରିବ। କିଏ ତମର ଅ ଦାନ୍ତ ମଞ୍ଜନ ଯୋଉ ଧଳାର ଦାନ୍ତ ମଞ୍ଜନ ଆସେ ତାକୁ ତମେ ଲଗେଇ ଦେଇ ପାରିବ ଆଉ ବରଫର ବରଫର ଯଦି ତାଙ୍କ ଦି ସାଇଡ ଯୋଉ ଜାଗାରେ ହେଇଥିବ ତାଙ୍କୁ ଟିକେ ଅଳପ ଧୁ ମାନେ ଦୂରତାରେ ରଖିକି ଯଦି ବରଫ ଟାକୁ ରଖିବ ତା ଦ୍ଵାରା ଯୋଉ ତଳିକି ଯୋଉ ଥଣ୍ଡା ତାଙ୍କ ବାଷ୍ପଟା ବାଜିବ ନା ସେଥିରେ ବି ତାଙ୍କୁ କିଛି ତୃପ୍ତି ଶାନ୍ତି ମିଳିବ।
ଆଜ୍ଞା ଆପଣ ଯୋଉ ପରାମର୍ଶ ଦେଲେ ମୁଁ ତାକୁ ନିଶ୍ଚୟ କାମରେ ଲଗେଇବି।
ଆଜ୍ଞା।
ହଁ
ଆଉ ଆଉ ସ୍କୁ ଯୋଉ ମହାବିଦ୍ୟାଳୟ ତ ଖୋଲିବଣି।
ଆଜ୍ଞା ମହାବିଦ୍ୟାଳୟ ଖୋଲିଲାଣି। ଆଜ୍ଞା ଦେହ ଟା ଟିକେ ହଁ ଦେହଟା ଟିକେ ଭଲ ଲାଗୁନଥିଲା ତ ସେଥିପାଇଁ ଯାଇନି ଆଜି ସାଇକଲ ଚଲେଇକି ଯିବାକୁ ପଡୁଛି ତ।
ଆଚ୍ଛା ଘରଠାରୁ ପ୍ରାୟ କେତେ ବାଟା ହବ ତମର ମହାବିଦ୍ୟାଳୟ?
ଅ ପ୍ରାୟତ ହେଇଯିବ ପାଞ୍ଚ ମାନେ କଣ କଣ କୁହନ୍ତି ତାକୁ ପାଞ୍ଚ କିଲୋମିଟର ଉପରେ ହେଇଯିବ।
ଆଛା। ପାଞ୍ଚ ମାଇଲ ଦୂରରେ ତମ କଲେଜ। ପଡୁଚି ଆଛା ସାଇକଲ ରେ ଯିବା ଆସିବା କରୁଛନ୍ତି ତ?
ଆଜ୍ଞା ସାଙ୍ଗ ହେଇକି ହଁ ସାଙ୍ଗ ପିଲାମାନେ ଦି ଚା ଦି ଚାରି ଜଣ ସାଙ୍ଗ ପିଲାମାନେ ମିଶିକି ଯାଉ।
ଭଲ କଥା ନିଜର ବାୟାମ ବି ହବ ବି ନିଜ ଦେହ ସୁ ସ୍ଥ ରହିବ ଏମିତି ଯା ହଉ ଭଲ କଥା ଜା ହଉ ତମ ଏତିକ କଥା ତମ ଠାରୁ ଶୁଣିବାକୁ ପାଇଲି ଜାଣିବାକୁ ପାଇଲି। ଧନ୍ୟବାଦ ତମକୁ ହାଲୋ।
ଆଜ୍ଞା ଶୁଣିପାରୁଛି କୁହନ୍ତୁ।
ହୁଁ। ଆଜ୍ଞା ମୁଁ ତାହେଲେ ରଖୁଛି ମୁଁ ଯିବି କାମ ପାଇଁ ତମ ରଖୁଛି।
ନିଶ୍ଚୟ ନିଶ୍ଚୟ।
ଆଜ୍ଞା ଧନ୍ୟବାଦ।